ହୁଁ।
ହ୍ୟାଲୋ ସାର୍ ନମସ୍କାର।
ନମସ୍କାର କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସବୁ ଠିକଠାକ୍ ଚାଲିଛି ଆଉ
ଆଉ କଣ ହାଲଚାଲ ଆପଣଙ୍କର?
ହାଲଚାଲ ସବୁ ଠିକ୍ ଏଇ ତ ଅଛି ଏଠି ଆଉ। ସବୁ ଠିକ ଠାକ୍ ଆପଣଙ୍କ ଆଡେ ସବୁ?
ହଁ ମୋର ବି ସବୁ ଠିକ ଠାକ୍ ଆପଣଙ୍କ ଆଡେ ବର୍ଷା ହଉଛି?
ବର୍ଷା ହଁ ଏଇ ହେଲାଣି ଘଣ୍ଟେ ଦେଢ ଘଣ୍ଟା ଭଳିଆ ହେଲାଣି ବର୍ଷା। ଚି।
ଆଚ୍ଛା ଆଛା। ହଁ ଆମ ଆଡେ ଟିକେ ଟିକେ ଟୁପ ଟୁପ ଟୁପ ଟୁପ୍ ବର୍ଷା ପକଉଥିଲା ଅଳ୍ପ ଅଳ୍ପ କିନ୍ତୁ ଏବେ ବର୍ତ୍ତମାନ ଛାଡିଛି ଅଳ୍ପ ଅଳ୍ପ ପକଉଛି।
ହୁଁ ଆମ ଆଡେ ବି ତ ବର୍ଷା ହଉଚଛି ହେଲାଣି ଦି ତିନି ଦିନ ହେଲାଣି। ବର୍ଷା ଲାଗି ରହୁଛି ବର୍ଷା କିଛି ସବୁବେଳେ ଟିକେ ଟିକେ ବର୍ଷା ହଉଛି ଆଉ।
ବର୍ଷା ଟା ହେଲେ ଭଲ କି ନାଇଁ ଆପଣ କୁହନ୍ତୁ? ଆପଣ ଯେଉଁ ଆପଣ ଯେଉଁ ସ୍ଥାନରେ ଅଛନ୍ତି ସେ ଅନୁସାରେ ବର୍ଷା ଟିକେ ହେଲେ ଭଲ କି ନାହିଁ?
ଏତେ ଦିନ ହେଲାଣି ଖରା ହେଇ ଆସୁଥିଲା ଏବେ ବର୍ଷା ହଉଛି। ଭଲ କଥା ନା ବର୍ଷା ହେବାଟା।
ଆଚ୍ଛା ଆପଣଙ୍କୁ ଟିକେ ଆପଣଙ୍କୁ ଗରମ ଲାଗୁଥିବ ଆପଣ ଯୋଉ ସ୍ଥାନରେ ରହୁଥିବେ ଆପଣ କେଉଁ ସ୍ଥାନରେ ରହୁଛନ୍ତି?
ମୁଁ ରହୁଛି ଭୁବନେଶ୍ଵରରେ ରହୁଛି।
ଆଚ୍ଛା ଆଚ୍ଛା ଆପଣ ତାହେଲେ ଓଡି ମୁଁ ରହୁଛି କନ୍ଧମାଳରେ।
କନ୍ଧମାଳରେ ନା ଠିକ ଅଛି। ବର୍ଷା ତ ହଉଛି ଆମ ଆଡେ ଦି ତିନି ଦିନ ହେଲାଣି ବର୍ଷା ହଉଛି।
ଆଚ୍ଛା ଆଛା ଆମ ଘରେ ଆମ ଘର ଲୋକ ସବୁ ଆସିଛନ୍ତି ଆପଣଙ୍କ ସ୍ଥାନକୁ।
ଓ ହୋ ଏଇଠି ଭୁବନେଶ୍ଵର କୁ ଆସିଛନ୍ତି ଅ ହ। ହ
ଡମଣା ଆଡ଼େରେ ଅଛନ୍ତି।
ଡମଣାରେ ରହୁଛନ୍ତି ନା ହଁ ବର୍ଷା ତ ହଉଛି ସବୁଆଡେ ବର୍ଷା ହ ଛି ଆଉ ବର୍ଷା ହେଲେ ଆ ବର୍ଷା ହେଲେ ଭଲ କିନ୍ତୁ ବାହାରକୁ କୁଆଡ଼େ ଯାଇ ହଉନି ବର୍ଷାରେ। ହ
ଆଚ୍ଛା ଆଛା ବର୍ଷା ଟା କିନ୍ତୁ ଭଲ ଆପଣ ଯୋଉ ସ୍ଥାନରେ ରହୁଛନ୍ତି ସେପଟେ ତ ପ୍ରବଳ ଗରମ ହୁଏ, ମୁଁ ଜାଣିବା ଅନୁସାରେ।
ଗରମ ଗରମ ପ୍ରବଳ ନା ଇଆଡେ। ପୁରା ସେ ଜାନୁଆରୀ ଫେବୃଆରୀ ଆଡୁ ପ୍ରବଳ ଗରମ। ଗରମ ଏମିତି ନା ସହି ହବନି ସେଇ ଟାଇପ ର ଗରମ।
ଗରମ ହଉଛି ଆଉ, ଏବେ ବର୍ଷା ଷ୍ଟାର୍ଟ ହେଇଛି ଧୀରେ ଧୀରେ ହଉଛି ବର୍ଷା। ହଉ ଆଉ କେତେ ଦିନ ବର୍ଷା ହଉଛି, ବର୍ଷା ଋତୁ ତ ଆସିଲାଣି ଆଉ। ଵ ହବ ଆଉ। ହୁଁ, ଆଉ ଆପଣ କଣ କରୁଛନ୍ତି?
ମୁଁ ବର୍ତ୍ତମାନ ଘରୁ ବାହାରିକି ଆସିଛି, ମୋ ସାଙ୍ଗଙ୍କ ଘରକୁ। ତାଙ୍କ ଘରେ ଅଛି।
ହୁଁ, ଆପଣଙ୍କ ଆଡେ ଆପଣଙ୍କ ଆଡେ ଏବେ ବର୍ଷା ହଉନି?
ଏବେ ବର୍ତ୍ତମାନ ଟିକେ ଟିକେ ହଉଥିଲା ଏବଂ ଏବେ ଛାଡି ସାରିଛି ବର୍ଷା।
ହୁଁ, ହୁଁ, ବର୍ଷା ଛାଡ଼ି ସାରିଛି ନା ଆମଆଡେ ଛାଡ଼ି ନି ଏଯାଏ। ବର୍ଷା ସେମିତି ଟୁପ ଟୁପ୍ ଟୁପ ଟୁପ୍ ପକଉଛି, ହେଲାଣି ଦି ଘଣ୍ଟା ଭଳିଆ ହେଲାଣି। ବର୍ଷା ଲାଗି ରହିଛି ସକ ସକାଳୁ ରାତିରେ ବି ବେଳେ ବେଳେ ବର୍ଷା ହେଇଯାଉଛି ରାତିରେ ଏ ରାତି ଗୋ ଗୋଟେ ଦିଟା ଆଡୁ ବର୍ଷା ହଉଛି ସକାଳେ ଫୁଣି ଇ ବେଳେ ବେଳେ ଛାଡୁଛି ପୁଣି କେତେବେଳେ ମଝିରେ ମଝିରେ ଏମିତି ବର୍ଷା ଦେଇ ଦଉଛି ଆଉ। ବାହାରକୁ ଯାଇ ହେଉନି। ବାହାରକୁ କିଛି କାମ ଥିଲେ ବି ଯାଇ ହଉନି ବାହାରକୁ କୁଆଡେ ଗୋଟେ ଯାଇଥିବ ଗୋଟେ କାମରେ ସେ ବର୍ଷା ଏମିତି ହେଇଯାଉଛି ସେ ଆଉ କାମ ବି ପୁରା ହେଇ ପାରୁନି।
ସେଇଭଳିଆ। କିନ୍ତୁ ବର୍ଷାଟି ହେଲେ ଭଲ କିନ୍ତୁ ବର୍ଷାର ଉପକାରିତା ଅଛି ଏବଂ ଅପକାରିତା ବି ବହୁତ। ଅଛି ବହୁତ ଅଛି।
ହୁଁ। ବର୍ଷା ଭଲ, କିନ୍ତୁ ସବୁବେଳେ ବର୍ଷା ହେଲେ ଅସୁବିଧା ନାଇଁ।
ଆଜ୍ଞା, ହାଟ, ସେଇଟା ତ ଯୋଉ ଜିନିଷ ଅତ୍ୟଧିକ ହେଇଯାଏ ସେଇଟା ଦେହ ପ୍ରତି ସେତିକି ଆଉ କିଛି ପ୍ରତିବି ସବୁ ହାନିିକାରିକ ହୋଇଥାଏ।
ହୁଁ। ସେଇଭଳିଆ ଆଉ ବାହାରକୁ କୁଆଡେ ଯାଇ ହଉନି କାମକୁ କୁଆଡେ ଯାଇ ହଉନି। ବର୍ଷା ଏମିତି ଲାଗି ରହୁଛି ବର୍ଷା ସକାଳୁ ଆଜି ଦି ତିନି ଘଣ୍ଟା ହେଲାଣି। ସକାଳୁ ବର୍ଷା ଲାଗି ରହିଛି ସେ ଆଉ ଛାଡି ବାରବି ନାହିଁ ଛାଡିବ କଣ ସେ ତ ଓ ଜୋର ବର୍ଷା ହଉଚି ପୁଣି ଆସ୍ତେ ଆସ୍ତେ ବର୍ଷା ହଉଚି। ସେ ବର୍ଷା ଆଉ ସରୁନି ମାନେ ପଡୁଛି ବର୍ଷା ସେ କମୁନୁ ପୁରା ରହୁନି ବର୍ଷା।
ଆଛା, ଆଛା, ହଉ, ହଉ, ହଉ, ଆଜି ତାହେଲେ ଆପଣ ହଁ ଘରେ ରହିକି କଣ କରୁଛନ୍ତି ତାହେଲେ ଆଜି?
ଘରେନ ସକାଳୁ ଯାଇଥିଲି ଗୋଟେ କାମରେ ଯାଇଥିଲି। ଆଉ ଯାଇଥିଲି ବର୍ଷା ତ ଏମିତି ହେଲା ସେଠି ରହିଲି ଘଣ୍ଟେ ଭଳିଆ ରହିଲି। ବର୍ଷା ହଉଥିଲା ସେ ବ୍ରିଜ୍ ତଳେ ଛିଡା ହେଲି ବର୍ଷାରେ। ତାପରେ ଟିକେ ଛାଡିଥିଲା। ଏମିତି ପୁଣି ଓଦା ଓଦା ହେଇଗଲି, କାମ ସାରିଲି କାମ ଆସିକି ଫେରିଲି। ଫେରିଲା ବେଳେ ବି ବର୍ଷା ହେଇଗଲା ଜୋରରେ ମୁଁ ଓଦା ହେଇଗଲି ଓଦା ହେଇକି ରୁମକୁୁ ଆସିକି ଡ୍ରେସେ୍ ପତ୍ର ସବୁ ଚେଞ୍ଜେ କରିକି ଏବେ ଖାଇବା ପିଇବା ସବୁ କରାଯିବ ଆଉ ଭାତ ଟେ
ଆଚ୍ଛା, ଆଚ୍ଛା ପ ଆପ। କଣ ଆପଣ ପିନ୍ଧିଥିବା ବସ୍ତ୍ରକୁୁ ପରିବର୍ତ୍ତନ କରି ଏବେ ଅନ୍ୟ ବସ୍ତ୍ର ପିନ୍ଧିଛନ୍ତି?
ଅନ୍ୟ ବସ୍ତ୍ରକୁ ଆମେ ପିନ୍ଧିଚୁ। ଆଉ ଏବେ ଆମର ଖାଦ୍ୟ ହବ, ଖାଦ୍ୟ କରାଯିବ ଭାତ ହବ। ମୁଁ ଅଣ୍ଡା ନେଇକି ବାହାରୁ ଆସିଛି, ଏବେ ରନ୍ଧା ହବ।
ଆଛା ଆଛା।
ବୁଝିଲେ ଆଉ ଅଣ୍ଡା ନେଇକି ଆସିଥିଲି ଏବେ ମୁଁ ବସ୍ତ୍ର ହଁ ଆଉ ଗୋଟେ ବସ୍ତ୍ର ପିନ୍ଧିକି ସେ ବସ୍ତ୍ର ଗୁଡାକୁ ଶୁଖେଇ ଦେେଲି ଶୁଖେଇ ଦେଇକି ଏବେ ଭାତଟା ବସେଇଛି। ଭାତ ଟେ ହେଲେ ଅଣ୍ଡା ତରକାରୀ ଟେ କରାଯିବ। ଆମେ ଏଠି ଅଛୁ ଚାରି ପା ଜଣ ଅଛୁ ଚାରି ପା ଜଣଙ୍କ ପାଇଁ ବାହାରୁ ଅଣ୍ଡା ନେଇକି ଆସିଥିଲି। ଆଙ୍କ ପାଇଁ ଏବେ କରାଯିବ ଅଣ୍ଡା ଟା ବର୍ତ୍ତମାନ ଏବେ ସିଝେଇବି। ସିଝେ ଇଲା ପରେ ଅଣ୍ଡା ଗୁଡିକ ଛଡେଇକି ପିଲାମାନେ ଅଛନ୍ତି ତାଙ୍କୁ ମୁଁ ପିଆଁଜ କଟା କରେଇଦେବି। ପିଆଁଜ ରସୁଣ ଯାହା କଟା କରେଇଦେବି କଟା କରରେଇକି ଅଣ୍ଡା ତରକାରୀ ଟେ କରାଯିବ ଆଉ।
ଆଛା ଆଛା ଆଛା ଅଣ୍ଡା ତରକାରେ। ଆମ ଆମ ପଟେ କଣ ରୋଷେଇ ହଉଛି?
ଆଜ୍ଞା।
ଆମ ପଟେ ତ ମୁଁ ଆଜି ଜାଣିନି ଏପଟ ଏବେ ଘରୁ ମୁଁ ବର୍ତ୍ତମାନ ବାହାରିକି୍ ଆସିକି ଅଛି ଆମ ସାଙ୍ଗଙ୍କ ଘରେ ତାଙ୍କେ ରୋଷେଇ ବାସ କରୁଛନ୍ତି ମୁଁ ଆଉ ଦେଖିନି କଣ ରୋଷେଇ କରୁଛନ୍ତି।
ଉଁ ହୁଁ ତାହେଲେ ଆପଣ ଆଜି ଆପଣଙ୍କ ସାଙ୍ଗ ଘରେ ଖାଇକି ଯିବେ ଘରକୁ।
ଆଜ୍ଞା ମୁଁ ଆ ଏସାଙ୍ଗ ଘରେ ଖାଇଯିବି କାଲି କାଲି ଆମେ ସବୁ ସାଙ୍ଗସାଥି ଆମ ଘରେ ଖାଇଥିଲୁ ଆଜି ମୁଁ ଆମ ସାଙ୍ଗସାଥିୀଙ୍କ ଘରେ ଖାଇ ଖାଇକି ଆସିଛି ଆଉ।
ବାସ୍ ସେମିତି କରିବା କଥା ନା ଆଉ। ଯିଏ ଆସିଥିବେ ଘରକୁ ଆସିଥିବେ ଯିଏ ସଦସ୍ୟ। ତାଙ୍କୁ ଖୁଏଇ ପିଏଇକି ଛାଡିବା କଥା ନା ଆଉ ଖାଲି ଏମିତି ଖାଲି ହାତରେ ଛଡ଼ା ଯିବା କଥା ନୁହଁ।
ଆଚ୍ଛା ଆଚ୍ଛା ଆପଣଙ୍କ ତାହାନେ ବହୁତ ଏଇ ବିଷୟରେ ବହୁତ ଧାରଣା ଅଛି ତାହାନେ।
ହଁ ଯିଏ ପି ଆସିବେ ସଦସ୍ୟ ଘରକୁ ଆସିବେ ତାଙ୍କୁ ଭଲ କି ଖାଇବା ପିଇବା ଦେଇକି ଛାଡିବା କଥା ନା ଖାଲି ହାତରେ ଆମ ଓଡିଆ ପରମ୍ପରାରେ ନାହିଁ ଖାଲି ହାତରେ ଜ ଘରକୁ କିଏ ସଦସ୍ୟ ଆସିଲେ ତାଙ୍କୁ ଖାଲି ହାତରେ ଛାଡିବା ପରମ୍ପରା ଆମର ନାହିଁ।
ଆଛା ଆଛା ଠିକ କଥା ଠିକ କଥା କହିଲେ ଆପଣ ବୋହୁତ ଠିକ କଥା କହିଲେ।
ହୁଁ ତେଣୁ ଘରକୁ ଯିଏ ଯିଏ ବି ସଦସ୍ୟ ଆସିବେ ପାଣି ଚାହା ଯାହାବି ହଉ କିନ୍ତୁ ଯାହାବି କିଛି ଗୋଟେ ଦେବେ ତାଙ୍କୁ। ଖାଲି ହାତରେ ତ କେବେ ଛାଡିବେନି। ଆସିଲେ ପାଣି ଟେ ପାଣି ଟିକେ ନହେଲେ ଚା ଟିକେ। ନହେଲେ ଯଦି ବେଶୀ ହେଇ ପାରୁଚି ଖାଇବା ପିଇବା ଟିକେ କରେଇଦେବେ ତାଙ୍କ ପାଇଁ।
ହଁ ହଁ ଠିକ କହିଲେ ଠିକ କହିଲେ।
ହୁଁ।
ତ ଆପଣଙ୍କୁ ତାହେଲେ ସବୁ ପ୍ରକାର ରୋଷେଇ ଆସୁଥିବ?
ହଁ ରୋଷେଇ କଣ କରିବା ବାହାରେ ଯେହେତୁ ରହିବାକୁ ପଡୁଚି ଆମକୁ ନିଜେ ରୋଷେଇ କରିବାକୁ ପଡୁଚି। ଶିଖିବାକୁ ପଡୁଚି ସେମିତି ନୂଆ ନୂଆ ହେଲେ ବି କିଛି କିଛି
ଏବେ ଯଦି ବି କିଛି ଜିନିଷ ଆମେ ଜାଣିଥିଲେ ସେଇଟା ଆମକୁ ପରବର୍ତ୍ତୀ ଏ
ପରବର୍ତ୍ତୀ ମୁହୂର୍ତ୍ତରେ ସେଟା ସାହାଯ୍ୟ କରିବ ଯେତେବେଳେ ଆପଣ କୁଆଡେ ଚାକିରୀ କରିବେ ଦୂର ଜାଗାରେ ଚାକିରୀ କରିବେ। ଆପଣଙ୍କୁ ସେଠି କିଏ ରୋଷେଇ କରିକି ଦବ ଆପଣ ନିଜେ ରୋଷେଇକି ଖାଇ ଖାଇବାଟା ପଡିବ ନିଜେ ରୋଷେଇ କରିକି। ତେଣୁକରି କିଛି କିଛି ଶିଖିଥିବା ଦରକାର ଯୋଉଥିପାଇଁ ସାହାଯ୍ୟ ହବ ପରେ ଅନ୍ୟ ଜାଗାରେ ଦୂର ଜାଗାରେ ରହିଲେ ସାହାଯ୍ୟ ହବ କିଛିଟା ଆଉ ନିଜେ ରୋଷେଇ କରିକି ଖାଇ ପାରୁଥିବା ଭଳିଆ
ଠିକ କହିଲେ ଠିକ କହିଲେ ଆପ
ଘରୁ ସେମିତିକା ଜିନିଷ ଚି ଜିନିଷ କିଛି କିଛି ଶିଖିଥିବା ଦରକାର କି କେମିତି ରୋଷେଇ କରାଯାଏ କେମିତି କଣ ଆଟଲିଷ୍ଟ ବେଶୀ ନହେଲେ କିଛି ନହେଲେ ବି ସେ କଣ କୁହନ୍ତି ଭାତ ଡାଲି ଟିକେ ଭଜା ଟିକେ ଏତିକି ଶି ଖିଥିବା ଦରକାର।
ଠିକ କହିଲେ ଠିକ କହିଲେ ଯାହାଫଳରେ
ଆପଣଙ୍କୁ ବହୁତ ସାହାଯ୍ୟ ହବ ପରବର୍ତ୍ତୀ ଟାଇମ୍ ରେ। ବହୁତ ସାହାଯ୍ୟ ହବ ଆପଣ ଯୋଉଠି ଦୂର ଜାଗାରେ ରହିବେ
ପରବର୍ତ୍ତୀ ସମୟରେ ଠିକ କାମଟେ ହବ।
ଠିକ କାମଟେ ହବ ଆଉ ଯେହେତୁ ବାହାରେ ରହିବେ ସେଟ ସେଠି ଆପଣଙ୍କୁ ରୋଷେଇ କରିବାକୁ କିଏ ରୋଷେଇ କରିକି ଆପଣଙ୍କୁ କିଏ ଦବ। ଆପଣ ଯଦି ବି ରୋଷେଇଆ ଦେ ରୋଷେଇଆ ରଖିବେ ତାଙ୍କୁ ବି ଆପଣଙ୍କୁ ଦରମା ଦବାକୁ ପଡିବ। ଆଉ ଏତେ ଖର୍ଚ୍ଚ ଭିତରେ ଆଉ ସେତିକି ତ ସେତିକି ବି ଦରମା ବି ଥିବା ଦର କାର କି ରୋଷେଇବା ପାଇଁ ସାମର୍ଥ୍ୟ ଥିବା ଦରକାର କିଛି ଉଁ ସେତିକି ଦରମା ଆମେ ଗୋଟେ ରୋଷେଇଆକୁ ବି ଦେଇପାରିବା ବୋଲି ତେଣୁକରି ନିଜେ ଯଦି କିଛି କିଛି ଗୋଟେ ଶିଖିଥିବା ରୋଷେଇ ଘରୁ କିଛି କିଛି ଅଳ୍ପ ଅଳ୍ପ ଶିଖିଥିଲେ ସେଠି ସାହାଯ୍ୟ ହେଇଯିବ ଆମେ ନିଜେ ଟିକେ ରୋଷେଇ କରିକି ଖାଇ ପାରିବା ନହେଲେ ଅନ୍ୟ ମାନଙ୍କ ଙ୍କ ଉପରେ ଭାବିବା ଯଦି ଅନ୍ୟ ମାନେ ଆମକୁ କରିକି ଖାଇବାକୁ ଦେବେ ତାହେଲେ ସେଟା ଭୁଲ କଥା। କିଛି ହେଇପାରିବନି ନିଜ ନି ସବୁ ଜିନିଷ ନିଜେ କିଛି କିଛି ଶିଖିଥିବା ଦରକାର। ଶିଖିଥିଲେ ପରବର୍ତ୍ତୀ ଟାଇମ ରେ ସେ ବହୁତ କାମରେ ଲାଗିବ ବହୁତ ସାହାଯ୍ୟ ହବ ନିଜର। ବୁଝିଲେ ଏଇଭଳିଆ କିଛି କିଛି ଶ ଶିଖିଥିବା ଦରକାର ଆଉ ରୋଷେଇ ରୋଷେଇ ବାସ ଶିଖିଥିବା ଦରକାର ଆପଣ ରୋଷେଇ ଶିଖିଛନ୍ତି କି ନାଇଁ?
ହଁ ମୁଁ ରୋଷେଇଟି ଜାଣିଛି। ଅଳ୍ପ ଅଳ୍ପ ଜାଣିଛି ସବୁ କିଛି ତ ଭଲ ଭାବରେ ଜାଣିନି କିନ୍ତୁ ଅଳ୍ପ ଅଳ୍ପ ଜାଣିଛି।
ହୁଁ ହୁଁ ଆପଣ କେବେ ରୋଷେଇ କରିକି କାହାକୁ ଖୋ ଇବାକୁ ଦେଇଛନ୍ତି? ତାଙ୍କୁ ପଚାରିଛନ୍ତି ପଚାରିଛନ୍ତି ଆପଣଙ୍କର ରୋଷଇ ତାଙ୍କୁ କେମିତି ଲାଗେ?
ନା ନା ମୁଁ ପଚାରିବାକୁ ପଡେନି କିନ୍ତୁ ତାଙ୍କେ ତାଙ୍କ ଆଡୁ କହିଦିଅନ୍ତି କେମିତି ଲାଗେ।
ଠିକ ଅଛି ମୁଁ ବି ସେମିତି ବହୁତ ଜଣଙ୍କୁ ରୋଷେଇ କରିକି ଦେଇଛି। ଖାଇବାକୁ ଦେଇଛି ତାଙ୍କଠୁ ବି ବହୁତ ପ୍ରଶଂସା ଶୁଣିଛି କି ଯାହା ହଉ ଆପଣ ଶିଖିଛନ୍ତି। ରୋଷନ ଗାସନିକ
ବହୁତ ବହୁତ ଭଲ କଥା ବହୁତ ବହୁତ ଭଲ କଥା ଆପଣଙ୍କ ସହିତ ମୁଁ କ ଥାା ହେଇକିି ବହୁତ କିଛି ଜାଣିବାକୁ ପାଇଲି ଆପଣଙ୍କ ବିଷୟରେ।
ଆଜ୍ଞା ଆଜ୍ଞା।
ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆପଣଙ୍କ ସହିତ ବି ବହୁତ କଥା ହେଇକି ବହୁତ ଭଲ ଲାଗିଲା କି ଅଛି ଆପଣ କହିଲେ ଆପଣ କଣ କଣ କରୁଛନ୍ତି। ଖାଇବା ପିଇବା ଶିଖିଛନ୍ତି କି ନାଇଁ ରୋଷେଇ ଶିଖିଛନ୍ତି କି ନାଇଁ ଭଲ ଲାଗିଲା ମତେ।
ହଉ ସାର୍ ରଖୁଛି ଧନ୍ୟବାଦ ସାର୍।
ଆଜ୍ଞା ଆଜ୍ଞା ରଖନ୍ତୁ ଠିକ୍ ଅଛି ଠିକ୍ ଅଛି ଆଜ୍ଞା।